ହାଲୋ?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
ହଁ, ମା କଣ କରୁଛୁ?
ସେଇଠାମ ସେିକି ଅଛି ଘଛି ଆଉ କଣ ଖାଇଛ
ନାଇଁ ଆସିଥିଲିତ ସାଙ୍ଗ ଘରକୁ। ମୁଁ ବି ଏଇ ଖାଇ ପିଇକି ବସଛି ଖାଲି ଆଉ। ଆଉ ସକାଳେ ସବୁ କଣ ଖାଇଲ?
ସକାଳେ ଖାଇଥିଲି ରୁଟି ଭଜା।
ରିମନ ଆଉ ରିମନ ଆଉ ବାବା ବି ସେୟା ଖାଇଥିଲେ?
ତୋ ବାବା ତ ଭାତ ଖାଇକି ଯାଇଥିଲେ ଅଫିସ ଗଲେ ଆଉ। ଆରେ ମନ ମ୍ୟାଗି ଖାଇଥିଲା। ହଆ
ଆଉ କାମ ଫାମ ସବୁ ସକାଳେ ସାରିକି ଏଆ ସବୁ କରୁଥିଲ ନାଇଁକି ଆଉ ଖରା ବେଳେ କଣ ସବୁ ଖାଇଲ?
ଖରାବେଳେ କରିଥିଲି ଭାତ ଡାଲି ଆଁ ଛୁଇଁ ଆଳୁ ଭଯା ବଡି ଚୁରା।
ଆହା ପଖାଳ ଭାତ ଖାଉନ ଗରମ ଭାତ ଖାଉଚ?
ନା ନା ପଖାଳ ଖାଉଜେ ଜିବନ୍ କୁ ଟିକେ ଥଣ୍ଡା ହେଇଯାଇଚି ତ ଏଇ ଟିକେ ଗରମ ଭାତ ଆଜି କରୁଥିଲି ଆଉା।
ହଁ ଏଇଠି ଆମେ ମୁଁ ତ ଆଜି ସକାଳେ ତାଙ୍କର ସବୁ ଅ କଣ ଦହିବରା ଫଇବରା ସବୁ ଆଣିଥିଲେ ଦହିବରା ଫଇବରା ସବୁ ଖାଇଲୁ। ଅ ମୋର ସାଙ୍ଗର ସେଠଉ ଯାଇଥିଲୁ ଟିକେ ବାହାରକୁ ତାର କଣ ସବୁ କିଣିବାର ଥିଲା। ଆ ସେଠି ଯାଇକି କିଣାକିଣି କଲୁ କିଣାକିଣି କରୁ ଖରା ତ ଏଠି ପ୍ରବଳ ହଉଚି। ସେଠି ଖରା କେମିତି ହଉଚି?
ହୁଁ କହନି ବାହାରକୁ ବାହାରି ହଉନି ଏତେ ଖରା।
ହଁ ଫିରବି ଆମେ ଆଜି ଦରକାର ଥିଲା ତ ଯିବାର। ତାର ମୋର ଯାଇଥିଲୁ ଗାଡିରେ ଏଇ ପାଖ ଦୋକାନରୁୁ କଣ ସବୁ ତାର ଜିନିଷ ସବୁ ଆଣିଲା। ତାପରେ ଆସିଲା ବେଳକୁ ତ ଯୋଉ ଗରମ ଆସିକି ରୁମୁ ଭିତରେ ବସିଚୁ ଆଉ। ଆଉ ଖରା ବେଳେ ଆମେ ସେଇ ହୁଁ ଆଁ ପଖାଳ ଭାତ ଆଉ କଣ ଦେବେ ଏ ସାଙ୍ଗ ଘରକୁ ଆସୁଛି ତ? ସେଇଥିପାଇଁ କି ଗରମ ଭାତ ଅ ଗରମ ଭାତ ତା ସହିତ ବେସନ ତରକାରୀ ପାମ୍ପଡ଼ ସାଲାଡ ଆଉ ହଁ ମସ୍ତ ପେଟେ ପୁରା ଖାଇକି ତାର ମୋର ଶୋଇପଇଲୁ ଆଉ।
ଏସି ଲାଗିନି?
ହଁ ଶୋଇପଇଲୁ ଆଉ। ବନ୍ଦ ବାନ୍ଦ କରିକି ସବୁ ଶୋଇ ପଇଲୁ ମୁଁ ଆମେ କଣ ଏକେଲା ତାଙ୍କର ସମସ୍ତେ ଖାଇ ପିଇକି ସବୁ ଶୋଇ ପଇଲେ। ଉଠୁ ଉଠୁ ଚାରିଟା ବାଜିଗଲା ଆଉ ଚାରିଟା ପାଞ୍ଚଟା ଆଉ।
ହଁ।
ଆଉ ତାପରେ ଉ ବସି ସେଇ ଚାରିଟା ପାଞ୍ଚଟା ରେ ଉଠିକି କଣ ଏମିତି ତାର ମୋର ବସିକି ଏମିତି ଫୋନରେ ଭିଡିଓ ଫିଡିଓ ଏସବୁ ଦେଖିଲୁ। ତାପରେ ସନ୍ଧ୍ୟା ସମୟ ହେଇଗଲା ଆଉ।
ହଁ ହଁ।
ତାପରେ ଆଉ ସନ୍ଧ୍ୟା ବେଳେ କଣ ଖାଇଲ?
ସନ୍ଧ୍ୟା ବେଳେ ମୁଁ କିଛି ଖାଇନି। ରିମନ ଖାଲି ରିମନ ର ତା ବାବାର ଚୁଡାଭଜା ଚାଆ, ମିକ୍ସଚର ଏମତି ଖାଇଛନ୍ତି ଆଉ।
ହଁ ଚୁଡାଭଜା ମୁଁ କେବେଠୁ ଖାଇନି ଟିକେ ଆସିଲା ମୁଁ ତ ଆଉ ଦି ଚାରି ଦିନ ରେ ପଳେଇବି ଆଉ ତା ଉ ସରିଲା ପରେ ସବୁ କାମ ଆଉ ଚୁଡା ଭଜା ଇଚ୍ଛା ହେଲାଣି ଖାଇଆକୁ ଆଉ। ଆଉ ଦି ଚାରି ଦିନ୍ ପରେ ପଳେଇବି ଆଉ।
ହଁ।
ଆଉ। ଆଉ ସନ୍ଧ୍ୟା ବେଳେ ଆମେ ତ ସେ ଖାଇଥିଲୁ ନା ଯାହା ଖରା ବେଳେ ପେଟେକିନା ଖାଇ ଦେଇଛି। ସନ୍ଧ୍ୟା ବେଳେ ଆଉ ଇଚ୍ଛା ନ ଥିଲା ଏମତି କିଛି ଖାଇଆକୁ
ହଁ।
ଅଁ ସେଠୁ ଅଁ ସିଏ କଣ ସେଇ ଯୋଉ ଉଁ ଆଇସ୍କ୍ରିମ ଆଣିଥିଲେ ବଟର ଆଇସ୍କ୍ରିମ ଆଣିଥିଲେ। ଆମ୍ବ ଆମ୍ବର କଁ ଗୋଟା ଆଇସ୍କ୍ରିମ ଆଣିଥିଲେ ତାକୁ ଖାଇଲୁ। ଖାଇଲା ପରେ ଖାଇଲା ପରେ ସେଇ ଆଁ ଆଇସ୍କ୍ରିମ ଉଁ ଆଁ ଆଉ ଇଛା କିଛି ହେଲାନି ଖାଇଆକୁ। ଆଉ ମିଠା ଫିଠା ବି କଣ ତାଙ୍କ ବାପା ନେଇକି ଆସିଥିଲେ। ଆ ସାଙ୍ଗର ବାପା ସେଇଠୁ ସେଇ ମିଠା ଆଉ ଆଁ ଖାଇଦେଲା ବେଳକୁ ପାଟି ବାନ୍ଧି ହେଲା ଏତେ ମିଠା ଗୁଡା କଣ ଖାଇହବ। ସେଠୁ ଖାଇଲୁନି ରାତିଟେ ବି ଖାଇବା ଥିଲା। ସେଇଆ ବସିକି ତାପରେ ବସିକି ସବୁ ହଁ ସେଇ ଆଇଁଷ ଖାଇକି ଆଇସ୍କ୍ରିମ ଖାଇକି ଵସଥିଲୁ ତାପରେ ବସିକି କଣ କରିବୁ କଣ କରିବୁ ବସିକି ଗୋଟେ ଓଡିଆ ଉଁ ଚଳଚ୍ଚିତ୍ର ଦେଖିଲୁ ଆଉ।
ଆଉ ଗରମ ଲାଗୁଥିଲା ବୋଲି ମଝିରେ ଯାଇଁକି ସନ୍ଧ୍ୟା ବେଳେ ଛା ତ ଉପରେ ଟିକେ ବୁଲିଲୁ। ତାର ମୋର ବୁଲିଲୁ କଥାବାର୍ତ୍ତା ହେଲୁ ଅହଁ ଚାରଟା ବେଳେ ହଁନ ସେ ଅଳ୍ପ ଅଳ୍ପ ପବନ ଦଉଚି ଆଉ ବେଶୀ ନାହିଁ।
ଗୁଳୁ ଗୁଳି ଟା ହଉଛି ବେଶୀ।
ହଁ ତାପରେ ପାଞ୍ଚଟା ବେଳେ ବି ଯୋଉ ଉଠିଲୁ ଉଁ ସେ ଟିକେ ଅଳ୍ପ ଦେଖିଛୁ ମୋବାଇଲ ତାପରେ ଯାଇ ଯାଇକି ଛାତ ଉପରେ ଟିକେ ଗଛରେ ପାଣି ଫାଣି ଦେଲୁ।
ହଁ ହଁ।
ଆଉ ରାତିରେ କଁ କରିଛ ଖାଇବାକୁ?
ରାତିରେ ଆମର ହେଇଛି ତଡକା ଆଉ ରୁଟି।
ତଡ଼କା ରୁଟି ନାଇଁ ପିଆଜ ରସୁଣ
ହଁ। ନା ଆଜି ତ ବୁଧୁବାରେ ଆଉ ପିଆଜ ରଶୁଣ
ହଁ ହେଲା ଆଉ ଅଁ ଏଠି ବି ଉଁ ଯୋଉ ମାଉସୀ ଭଲ କରୁଛନ୍ତି ଯେ, ଆ କିନ୍ତୁ ଏୟା ଘର ଖାଇବା ଆଉ ବାହାର ଖାଇବା ଯାହା ହେଲେ ବି ଟିକେ ଫରକ ଆସିବ।
ହୁଁ।
ସେଇଆ ଭାବ ଉଁ ଉଁ ଆ ଆଉ ଏଠି ପ୍ରାଏ ଉଁ ଅ ଅ ଅ କଣ କୋଉ ସାଙ୍ଗ ମୋ ସାଙ୍ଗ କଣ କହୁଛି ନା ତୁ ଆସିଚୁ ଏତେ ଦିନ ପରେ ସେଥିପାଇଁ କି ଉଁ ସବୁ ଜିନିଷ ପ୍ରାଏ ବାହାରୁ ହିଁ ମଗ କହୁଚି ଖାଇବା ଜିନିଷ ଆଁ ଘରେ ଖାଉଛି ଖରା ବେଳ ଖାଇବା ଟା ଘରେ ଯାହା ଖାଇବା କଥା ଆଉ ସକ୍ କାଳ ଆଉ ରାତି ଖାଇବା ଟା ବାହାରୁ ସବୁ ସିଏ ସବୁ ମଗେଇ ଦଉଛି। ହଁ ଆଣୁଚନ୍ତି ସେ ବି ଖାଉଛି ମୁଁ ବି ଖାଉଛି ଆଉ।
ମନ ଆଉ।
ହଁ।
ଏଇ ଗରମ ରେ ବାହାର ଜିନିଷ ବେଶି ଖାଇବନି।
ହୁଁ ସେ ତ କ କଣ କରିବା ସେ ତ ଆଣୁଛି ଆଉ ଖାଇବାକୁ ପଡୁଚି ଆଉ। ଆଉ ରିମନ୍ କେମିତି ଅଛି?
ହଁ ଭଲ ଅଛି ଘରେ ଏବେ ନାଇଁ ତା ସାଙ୍ଗ ସାଙ୍ଗେ ଯାଇଛି କୁଆ ଆସନି ଖାଇବା ପିଇବା ହବ ହଁ ସେ ନାଇଁ ବୋଲି ଆମେ ଖାଇନୁ ଆଉ ସେ ଆଇଲେ ଖିଆପିଆ ହବ।
ଆଚ୍ଛା ଆଚ୍ଛା ଆଉ ବାବା ଅପ୍
ଆଉ ହଁ ସେ କଣ ସେପଟେ ତାଙ୍କର ଲେଖା ଲେଖି ଚଲେଇଚନ୍ତି।
ଲେଖା ଲେଖି ଚଲେଇଚନ୍ତି? ହଁ ସେଇ ରୁଟି ତଡକା ନେଇଁ? ଆଉ କାଲି କଣ ସବୁ ଉ ଉ ମ ସ୍ ସେଇ ସେମ ସେଇ ଏକା ଖାଇବା ନା କିଛି ଅଲଗା ହବ?
ଯାହାଥିବ ଦେଖିକି କରାହବ କାଲି କଥା ଅଛି ଆଉ।
ପଖାଳ ଖାଅ ମୁଁ ତ କାଲି ଅଁ ଅଁ ସାଙ୍ଗର ମା କୁ କହିଚି ସିଏ ଆ ପଖାଳ କରିବେ ଏ ଆସିଲା ପରଠୁ ଯେବେଠୁ ଆସିଚି ସାଙ୍ଗ ଘରୁକୁ ସବୁବେଳେ ଗ ମାନେ ଗରମ ହିଁ କରୁଚନ୍ତି ପଖାଳ ବି କଣଗୋଟେ ଦେବେ ମତେ ସେଥିପାଇଁ ସବୁବେଳେ ଗରମ ହିଁ ଖାଇବାକୁ ଦଉଚନ୍ତି। ଆଉ ଭଲ ଭଲ ତରକାରୀ ବି କରୁଚନ୍ତି।
ଖାଇ ଖାଇବା କଥା ନା ଆଉ।
ହଁ ସେଇପା ମୁଁ ସେଇଆ ମୋ ସାଙ୍ଗକୁ କହିଛି ଆଜି ଆଉ ଉ ମ୍ ହବ ଯଦି କାଲି କୁ ଟିକେ ପଖାଳ ଭାତ କରିବା ଦହି ପଖାଳ ପୁରା କରିକି ଖାଇବା। ଶୋଇବା ତାପରେ ଆଉ। ପଖାଳ ନହେଲେ ଆଉ ନଚଳେ ଆଉ ହେଇଆ କହିଚି ଦେଖ ଖିଆ ସେ କହିବ ବୋଲି କହିଚି ତ ମାଉସୀଙ୍କୁ। କହୁ ଦେଖାଯାଉ ସେ କଣ କରୁଚନ୍ତି। ଆ ତାପରେ ଆ ଆ ଆ ମ୍ ମୁଁ ମୁଁ ତ ହେଠି ମାନେ ଆଁ ଆଁ ଆଇଁଷ ଖାଇନି ନା ସେଥିପାଇଁ କି ବି ତାଙ୍କ କର ସବୁ ଆଇଁଷ ଉଁ ଉଁ ମ୍ ଖାଆନ୍ତି ମୋ ପାଇଁ ଏକେଲା ସାଧା କରୁଚନ୍ତି। ଆ ସେଇଥିପାଇଁ ବି ବେଶୀ କିଛି ଆଉ କହୁନି ଯାହା ଦଉଚନ୍ତି ଖାଇ ଖାଇଦଉଚନ୍ତ ଖାଇଦଉଚି ଆଉ।
ହଁ
ଆଉ ବାବା ଆସିକି କୋଉ କାମ କରୁଚନ୍ତି?
ହୁଁ କଣ ତାଙ୍କ ଲେଖା ଲେଖି ଚାଲିଚି ଆଉ। ମୁଁ ସେଇଥିଲାଗି ଆସେ ଭାରି ଆଉ।
ଆଉ ତୁ ସୁ ସିଲେଇ ଫିଲେଇ କାମ ସରିଗଲାଣି?
ହଁ ଅଧା ଅଛି, ଅଛି ନତ
ମୋର ଯୋଉ ଡ୍ରେସ୍ ଟା କହିଥିଲି ସି ସିଲେଇ କରିଆକୁ। କରିଦଉନୁ ମୁଁ ବା ରଜ ଆଗକୁ ଆସୁଚି ପିନ୍ଧିବି, ଗଲେ ଘରକୁ।
ହୁଁ, ଆଉ କରିଦବା ଆଉ।
ଆଉ ଉଁ କଣ ଆଉ କହିବି। ଯୋଉ ସମସ୍ତଙ୍କ ଦେହ ଫେଅ ସବୁ ଭଲ ଅଛି ନା ନାଇଁ?
ହଁ ହଁ। ଭଲ ଅ
ହଁ ଏଠି ମୋ ସାଙ୍ଗର ଭଉଣୀ କୁ ଅ ଟିକେ ଜର ଥଣ୍ଡା ମଜିରେ ହେଇ ଯାଇଥିଲା। ଯୋଉ ମଝିରେ ବାତ୍ୟା ଫାତ୍ୟା ଭଳିଆ ଯୋଉ ହେଲା ବର୍ଷା ତ ହଉନି, ହେ ଏମିତି ଯୋଉ ଟିକେ ଟିକେ ହୁଁ ପକଉଛି ଝୁୁରି ପକେଇଲା ଭଳିଆ। ସେମିତିରେ ତାକୁ ଟିକେ ଥଣ୍ଡା ଜର ହେଇଯାଇଥିଲା ଆଉ।
ଭଲ ହେଇନି, ଜର।
ହଁ ସବୁ ଔଷଧ ଫୌଷଧ ଖାଉଚି ଅ ଏବେକୁ ଗୋଟେ ପ୍ରକାର ଅଛି ସମ୍ପୂର୍ଣ୍ଣ ଭଲ ହେଇନି ଆଉ।
ହଁ।
ଆଉ, ଆଉ ତୋର ସବୁ ଉଁ କଣ ଆଉ କାମ ସବୁ ଚାଲିଛି?
ନାଇଁ ଆଉ କିଛି ନାହିଁ ଏଇତ ମୋବାଇଲ ଟିକେ ଦେଖିଥାନ୍ତି ତୁ ଫୋନ୍ କଲୁ ଆଉ। ଯାଉଚୁ ଖାଇବୁ ଆଉ।
ଆଉ ସବୁ ନିନମ୍ ଘରିକା ସବୁ କେମିତି ଅଛନ୍ତି?
ବହୁତ୍ ଭଲ।
ସେମାନଙ୍କ ସହ କଥା ହଉଚୁ ନା ନାଇଁ?
ହୁଁ।
ପ୍ରୀତି ସହିତ କଥା ହେଲୁଣି?
କା ସାଙ୍ଗେ?
ପ୍ରିତି ସହିତ ପା।
ନାଇଁ ଦି ଚାରି ଦିନି ତଳେ କଥା ହେଇଥିଲି, ସିଏ ଆଉ କରିନାହିଁ ନା ମୁଁ ବି କରିନି।
ନାଇଁ ମୁଁ ଭାବିଥିଲି ତାକୁ କେବେ ଗୋଟେ ଫୋନ୍ କରିବ, ଆଉ ଏଠି ସାଙ୍ଗ ଘରକୁ ଆସିଲା ପରଠୁ ଆଉ ସମୟ ହଉନି।
ଗପରେ ସୁଅଉଥିବ ଆଉ।
ହଁ ବସିବ ସାବରେ ଏପଟେ ତାଙ୍କ ଘର ପାଖାପାଖି ଯୋଉ ଜାଗା ଅଛି ସେ ବି ଟିକେ ବୁଲେଇଆକୁ ନଉଛି। ବୁଲାବୁଲି କରୁଛୁ, ଖାଇଆ ପିଆ ଏ ସବୁରେ ସମୟ ପଳଉଛି। ଆଉ ମତେ ବି ଆଉ ଏତେ ରହିବାକୁ ଇଛା ନାହିଁ। ଘରକୁ ଆଉ ଦି ଦିନ ତିନି ଦିନ ଦେଖେ ଆଉ କହିଚିବି ତାକୁ ଦି ତିନି ଦିନରେ ପଳେଇବି। ମତେ ବି ଆଉ ଉଁ ଭଲ ଲାଗୁ ମାନେ ଭଲ ସବୁ ବ୍ୟବହାର ଠିକ୍ ଠାକ୍ ଯେ ଆଉ ମ ମତେ ଆଉ ରହିବାକୁ ଇଚ୍ଛା ନାହିଁ ମୁଁ ଯାଏ ଘକୁ ଗଲେ ଟିକେ ଶାନ୍ତିରେ ମଣିଷ ଟିକେ ନିଶ୍ଵାସ ମାରିବା ଆଉ। ଆହୁରି ମନ କଲେଜ ତ ଏବେ ବନ୍ଦ ଥିବ।
ରଜ ପରେ ଖୋଲିବ।
ମ ରଜ ପାଇଁ କଣ ପିଠା ପିଠା କରିବୁ?
ହଁ ପିଠା ହବନି ରଜରେ ସମସ୍ତଙ୍କ ଘରେ ପିଠା ଆମ ଘରେ ହବନି।
କଣ କଣ ପିଠା କରିବୁ?
କଣ କରିବା ଚକୁଳି ପିଠା ହୋଉଚି ବଢିଆ ହେଲା ସବୁଛେ।
ପୋଡ ପିଠା?
ପୋଡ କିଏ କରିବ ମ କିଣି ଆଣିବା ଖାଇବା।
କିଣାର କଣ ସ୍ଵାଦ ଥାଏ।
କିଏ ଏତେ କାମ କରିବ।
ଆଉ କଣ ଖାଇ ପିଇକି ଆଉ ଶୋଇବ ଯାଇ କେତେବେଳେ ଏଗାରଟାବେଳେ ଶୋଇ ପଡିବ।
ହଁ ଏଗାରଟା ବାଜିଯାଉଚି ଆଉ। ଏ ପନ୍ତ ଆସିନେଇ ଦଶଟା ଆସି ବାଜିବ ଏପନ୍ତ ଆସିନେଇ ସେ।
ଆଉ ତାକୁ ତାହେଲେ ଟିକେ ଅ ଫୋନ କରିଦେ ସେ କୋଉଠି ଥିବ ତା